ହଁ ନମସ୍କାର।
ଆଉ କଣ କରୁଥିଲେ?
ଏଇ ଟିକେ ଖାଇ ପିଇକି ଶୋଇଥିଲି ଆଉ।
ହଁ ଆଜି କଁ ଖାଇବାକୁ ହେଇଥିଲା?
ଆଜି ହେଇଥିଲା ଭାତ, ଡ଼ାଲି, ପୋଟଳ ତରକାରୀ। ଆଉ କଣ ନି ଆଳୁ ଭର୍ତ୍ତା। ଆଉ ଆମ୍ବ ଆଉ ହେଲା ଆମ୍ବ ଖଟା।
ମାଡାମ।
ତମେ।
ଆଉ ଘର ସ ମୁଁ ଏଇ ଶୋଇଥିଲି। ଟିକେ ଆଉ କଣ କରିବି ମାନେ ନିଦ ଆସୁନି ଶୋଇଥିଲି ଆଉ।
ଓ ହୋ ଖାଇବା କଁ ହେଇଥିଲା?
ଖା ଆଜି ମୁଁ ଇଏ ବିରିୟାନୀ କରିଦେଇଥିଲି ବିରିୟାନୀ ଆଉ ଦହି ଖାଇଥିଲୁ।
ଓ ହୋ ଭଲ ଆଉ।
କଣ କରିବୁ କଣ କରିବୁ ବୋଲିକି ସେ କୁକର ରେ କରିଛି।
ତମେ କରିଥିଲ?
ହଁ।
ଭଲ ଆଉ।
ହୁଁ ସା କ ଏତେ ଲେଟ୍ ହେଇଗଲା ତାପରେ ଭାତ ଖାଇବାକୁ ତ ମତେ ଇଚ୍ଛା ହେଲାଣିି ତାପରେ ଭାତ ସବ ଫ କଣ କରିବୁ ଗୋଟେ ଟେନସନ। ସେ ତ ଛାଡ଼ ବିରିୟାନୀ କରିଦବା।
ହୁଁ ହୁଁ। ଘରେ ସମସ୍ତେ କଣ କରୁଛନ୍ତି?
ମାମା ଶୋଇଛନ୍ତି ମୁଁ ଏଇ ତମ ସହ କଥା ହଉଛି।
ଉଁ ହୁଁ।
ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଆଉ କୋଉଠିକି ବୁଲିବାକୁ ଯାଇଛ ଯାଇଥିଲ?
ଯାଇଥିଲି ଟିକେ ମାର୍କେଟ ଯାଇଥିଲି। ଆସିକି ଏଇ ଯୋଉ ଖରା ଗରମ ହଉଛି କୁହନା କୁହନା। ଉଁ ଏତେ ଜୋର ରାଗ ଚିଡ଼ିଲା। ଏଇ କାଲି ଗୋଟେ ଡ୍ରେସ ଆଣିଥିଲି ଆଜି ଆଉ ଗୋଟେ ଆଣିବା ପାଇଁ ଯାଇଥିଲି ଯେ ଆଣିଲି ଗୋଟେ କିନ୍ତୁ ତାକୁ ଟିକେ ଚେଞ୍ଜ କରିବି ଭଲ ଲାଗୁନି।
ଓହୋ। ହଁ ଏତେ ଗରମରେ କଁ ପାଇଁ ଯାଉଥିଲ ମ କେତେ ଗରମ ଆଜି। ଛି ମାନେ ମୁଣ୍ଡ ଖରାପ ଗରମ ଆଜି ରା ଅଛି ପୁରା।
ବହୁତ ଜୋରରେ ଗରମ ଯୋଉ କୁଅନା କୁଅନା ସେ ଦୋକାନ ଯେ ଏତେ ଯାମ୍ ଗରମରେ ବି।
ହୁଁ।
ଦି ଜଣଙ୍କୁ ଜଆଡେ ଆଡେ ନେଇକି ପଳେଇ ଆସିଲେ ହେଲେ ଆସି ଭଲ ଲାଗୁନି ଯିବି ପୁଣି ଚେଞ୍ଜ କରିବାକୁ।
କଣ ଆଣଚ କି?
ଏମିତି ଗୋଟେ ଅନଲାଇନ ରୁ।
ଓହୋ କୁର୍ତି ଆଣିଚି। ଆଉ ଆଉ ସବୁ ହେଇଗଲା ସବୁ ରଜ ପାଇଁ ସବୁ ରେଡି।
ହୁଁ ସବୁ ହେଇଗଲା ଖାଲି ଟିକେ ପାଲର ଯିବି କାଲିକି ପହର ଦିନ ହଁ।
ଆଉ ଟାଇମ କାଇଁ?
ମୁଁ କାଲି ଯିବି ଆଉ।
ହୁଁ ସେୟା ଆଜି ନହେଲେ ଫ କାଲି ଆଜି ତ ଯିବ ଡ୍ରେସ୍ ଚେଞ୍ଜ କର କାଲି ପ ତ ଆଉ ଟାଇମ ନାଇଁ ନା। ସେଇ ଗୋଟେ ଦିନ ପୂର୍ବରୁ କରିକି କିଛି ଲାଭ ବିି ନୁହଁ କିଛି ତ ଗ୍ଲୋ ବି ଆସିବ।
ହୁଁ ହୁଁ।
ଇଁ।
ହୁଁ କାଲି ପଳେଇବି ଆଉ।
ତାହାଲେ ଭଲ ଆଜି ଗ ଲେ ଭଲ। କାଲି ବି ଗଲେ ଭଲ କିନ୍ତୁ ପହନା ଜ ଟିକି ଲାଭ ଟା କଣ।
ହୁଁ ଦେଖିବା ଆଜି ଯୋଉ ଯିବି ଚେଞ୍ଜ କରିବା ପାଇଁ ହବ ଯଦି ଏକାଥରେ କାମ ସାରିକି ପଳେଇ ଆସିବ।
ହଁ ସେଇଆା ହିଁ କରିବ।
ରିଷିକା ଭୁଁ କରିଦେଇଚି କି?
ଆଉ ଆଉ କଣ କୁହ ଆଉ ସବୁ ଭଲ ଚାଲିଚି?
ହୁଁ ସବୁ ଭଲ।
ହଉ ତମକୁ କଣ ପସନ୍ଦ? ତମ ହବି ତମ ହବି କଣ?
ମୁଁ କଣ ମତେ ଖାଇବାକୁ ଭଲ ଲାଗେ।
ଓ କଣ?
ମୁ ଟିକେ ଟିକେ ଫୂଡ଼ ଲଭର। ମତେ ଟିକେ ଖାଇବାକୁ ବେଶି ଭଲ ଲାଗେ।
ଆଚ୍ଛା।
ନୂଆ ନୂଆ ଆଇଟମ ବନେଇକି ଖାଇବାକୁ ଭଲ ଲାଗେ।
ଅ ବଢିଆ ଆଉ ମୋ ବାଗିଆ ମତେ ବି ବହୁତ ପସନ୍ଦ।
ଆଉ କଣ?
ଆଉ ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ଆଉ ବୁଲିବା ପାଇଁ ଗୋଟେ ଭଲ ଜାଗାଟେ କହିଲ ଯେମତି ମାନେ ଭଲ ଆଁ ପ୍ଲେସ ଥିବ।
ଯାଜପୁର ରେ ନା ନା ସେମିତି ପଦା ଜାଗା କୁଆଡେ?
ଏ ଭୁବନେଶ୍ୱର ଭିତରେ ଆଉ।
ଭୁବନେଶ୍ଵର ହେଲେ ତ କେତେ ଜାଗା ଅଛି ବୁଲିବା ପାଇଁ। ଏବେ ଗରମ ଦିନ ୱାଣ୍ଡେର୍ଲା ପଳାଅ। ବଢିଆ ପୁରା ମଜା ମସ୍ତି କରିକି ଆସିବ। ସୁଵଇମିଙ୍ଗ ପୁଲ ଅଛି ସବୁ ଅଛି।
ହଁ ୱାଣ୍ଡରେଲା ମୁଁ ଯାଇଥିଲି। ଏ ଗରମ ଦିନରେ ମାନେ ଗଲେ ୱାଟର ପାର୍କ କୁ ଭଲ ଯେ କିନ୍ତୁ ମୋ ମୁହଁ ଟ୍ୟାନ ହେଇଯାଏ।
ହୁଁ।
ମାନେ ପୁରା ଜଳି ଯାଇ ଇ ଖରାରେ ସେ ପାଣିରେ ଇଏ ହେଇ
ଓ ହୋ।
ମାନେ ୱାଟର ପାର୍କ ନୁହଁ ଏମିତି ନର୍ମାଲି ବୁଲିବା ଜାଗା ତମେ କୁଆଡେ ତମେ କୁଆଡେ ଯାଇଛ ବୁଲିବାକୁ ତମ
ମୁଁ ଭୁବନେଶ୍ଵରରେ ପ୍ରାୟ ଜାଗା ବୁଲିଛି ପୁରୀ ବି ଯାଇଛି। ଆଉ ବାଲେଶ୍ଵର ଯାଇଛି ଆଉ କୁଆଡେ? ଆଉ ସମ୍ବଲପୁର ବି ଯାଇଛି ଏମିତି ବହୁତ ଜାଗା ଯାଇଛି।
ଆଉ ସବୁ ସେଠି ସବୁ ଭଲ ମାନେ ଭଲ ଜାଗା ସବୁ ଅଛି?
ହୁଁ ବଢିଆ ବଢିଆ ଜାଗା ଅଛି କୋରାପୁଟ ବି କୋରାପୁଟ ରେ କଣ ଯୋଉ ଦାରିଙ୍ଗ ବାଡ଼ି ସେପଟେ ବହୁତ ଥଣ୍ଡା ଲାଗେ ଶୀତ ଦିନେ ନା ବହୁତ ଥଣ୍ଡା।
ହଁ ଦାରିଙ୍ଗ ବାଡ଼ିରେ।
ହଁ।
ତମେ ଯାଇଛ?
ହୁଁ ଯାଇଥିଲି ନେକ୍ସଟ୍ ୟଅର ପୂର୍ବ ବର୍ଷ।
ଦାରିଙ୍ଗବାଡ଼ି ଯାଇଥିଲ ପୂର୍ବ ବର୍ଷ?
ହଁ।
ବଢିଆ ସେ ମାନେ ସେଠି କ କଣ ଅଛି କେମିତି ଲାଗିଲା ତମକୁ ଯାଇକି କହିପାରିବ?
ହୁଁ ଭଲ ତ ଲାଗିଲା ମାନେ ପୁରା ଏତେ ଥଣ୍ଡା ଯେ ପୁରା ମାଇନସ ଡିଗ୍ରୀ ବହୁତ୍।
ଆଛା ସେଠି ତ ସ୍ନୋ ଫଲ ବି ହଉଥିବ?
ହୁଁ। ଓହୋ ବେଳେ ବେଳେ ଆମେ ଯେ ଟାଇମିରେ ଯାଇଥିଲୁ ନା ସ୍ନୋଫଲ ହେଉନଥିଲା।
ହ ହୁଁ।
ମୁଁ କିନ୍ତୁ ବହୁତ ଜୋର ଥଣ୍ଡା।
ଆଉ ସେଠି ଭଲ ଭଲ ଜାଗା କଣ ଅଛି ବୁଲିବାକୁ?
ହୁଁ ବହୁତ ୱାଟର ଫଲ ବଢିଆ ବଢିଆ ଅଛି। ମୋର ନା ନାଁ ତ ଠିକ ସେ ମନେ ନାହିଁ କିନ୍ତୁ ବଢିଆ ବଢିଆ ୱାଟରଫଲ ଅଛି ସେଇଆଡେ। ଆଉ ସେଠି ଭଲ ଭଲ ହଁ ପାର୍କ ଟାଇପର ଅଛି ଆଉ ସେଠି ଗୋଟେ କଣ ସେଟା ଗୋଟେ ନା ତ ସେ ପାର୍କ ରେ ମାନେ ସବୁ ପ୍ରକାର ଯୋଉ ଫଳ ମାନେ ସେଓ ଟାଇପ ର ଏମିତି କଣ ସବୁ ମିଳେ ସବୁ ଭଲ ଭଲ ଜିନିଷ। ଆଉ ତମେ ସବୁ କୁଆଡେ ଯାଇଛ?
ମୁଁ ମୁଁ କୁଆଡେ ଯାଇଛି? ମାନେ ମୁଁ ଯାଇଛି ଏଇଠି ମାନେ ଭୁବନେଶ୍ଵର ଆଡେ ମୁଁ ଯାଇଛି। ପୁରୀ ଯାଇଛି। ୱାଣ୍ଡେର୍ଲା ଯାଇଛି। ଆଉ ଆଉ କୋଉଠି କି ଯାଇଛି? ଆଉ ଆଉ କୋଉଠିକି ଯାଇନି ମାନେ ମୁଁ ଏଠିକାର କୋଉଠିକି ବୁଲିନି ଅଧିକ ଏପଟେ ପାରାଦୀପ ଯାଇଥିଲି। ତାପରେ ଆଉ କୋଉଠିକି ବୁଲିିନି ଏଠିକାର ଆଉ କୋଉଠି ବୁଲିିନି ମୁଁ ମୁଁ ବାହାରେ ବୁଲିଛି।
ଓ ବାହାରେ କୁଆଡେ ସବୁ ଯାଇଛ?
ବାହାରେ ମୁଁ ହାଇଦ୍ରାବାଦ ଯାଇଥିଲି ହାଇଦ୍ରାବାଦ ରେ ସବୁ ଜାଗା ବୁଲିଛି। ହାଇଦ୍ରବାଦରେ ଟ୍ୟାଙ୍କ ବଣ୍ଡ ବୁଲିଛି ଇଡେନ ଗାର୍ଡେନ ବୁଲିଛି ଗୋଲକୁଣ୍ଡା ଯାଇଛି। ଆଉ ଆଉ କଣ କୁହନ୍ତି ତାକୁ? ଅ ଚାନ୍ଦମିନାର ଯାଇଥିଲି।
ହୁଁ।
ଏମତି ବହୁତ ସାରା ଜାଗା ଯାଇଛି ଆଉ।
ବଢିଆ ଆଉ।
ହଁ ମାନେ ଏଠି ଏଠି ଏଠି ମାନେ ବୁଲିଆକୁ କେହି ବି ନାହାନ୍ତି। ଆଉ ଯେତେବେଡେ ଘର ଲୋକ ଆସନ୍ତି ତ ମାନେ ଏଥିରେ ଆସନ୍ତି ବାହାଘର ମାଘର ଥାଏ ନହେଲେ କିଛି ଥାଏ ସେଥିରେ ଆସନ୍ତି ସେଇଥିରେ ବିଜି ଏଇଏଇ ପଳାନ୍ତି ଆଉ ବୁଲିଆକୁ କୋଠିକି ଯିବୁ।
ଓ ହୋ।
ତ ଯାଇଚୁ ଏତିକି ଯାଇଚି ଆଉ ପୁରୀରେ ତ ବିଚ୍। କୁ ଯାଇଥିଲି ବିଚ୍ ରେ ବୁଲିବାଲି ପଳେଇ ଆସିତିଲି।
ସି ବିଚ୍ ସବୁଠୁ ଭଲ ଲାଗେ ବୁଲିଆ ପାଇଁ।
ହଁ ପାରାଦୀପ୍ ରେ ବି ସେମିତି।
ଉଁହୁଁ ମୁଁ ବି ପାରାଦୀପ୍ ଯାଇଚି।
ଯୋଉ ସବୁ ପୋର୍ଟ ପୋର୍ଟ ଅଛି ସେଟିକି ଯାଇଥିଲି ସେଠି ବୁଲିଲି। ତାପରେ ଦିଟା ତାର ବିଚ୍ ଅଛି ପାରାଦୀପ୍ ରେ।
ହଁ।
ଗୋଟେ ବିଚ୍ ଅଛି ସି ବିଚ୍ ଆଉ ଗୋ ଟେ ଇଏ ବିଚ୍ ଟାଇପ୍ ର ଅଛି ମାନେ ସେଠି କେଇ ଯାଆନ୍ତିନି ଅଧିକ। କଁ ସେଠି କୁହନ୍ତି କି ସେ ପାଣିରେ କରେଣ୍ଟ୍ ଫ୍ଲୋ ହୁଏ ବୋଲିକି। ସେଇଥିପାଇଁ ଯାଆନ୍ତିନି ଆଉ ସେଠିକି ବି ଯାଇଥି ଲି ଆଉ ସି ବିଚ୍ ବି ଯାଇଥିଲି ଆଉ ଯୋଉଠି ମାଛ ଭାଛ ଯୋଉ ଧରନ୍ତିନି।
ହଁ ପୋର୍ଟ ଅଛି କଁ ସେଟା ଫିସ୍ ପୋର୍ଟ ନା ଏମତି ଗୋଟେ କଁ କୁହନ୍ତି ତାକୁ ମୁଁ ବି ସେଠିକି ଯାଇଚି।
ଆସ୍ ସେଠିକି ଯାଇଥିଲି।
ସେଠି ପୁରା ବଡ ବଡ ବୋଟ ଲାଗେ। ହଁ ପୁରା ନଈ ଟାଇପର ହଁ ବଡ ବଡ ବୋଟ୍ ପୁରା ଲାଗେ ଆସିକି ମାଛ ପୁରା ମେଞ୍ଚେ ମେଞ୍ଚେ ଆସେ ବହୁତ୍ ସ୍ମେଲ ବି ହୁଏ।
ହଁ ସ୍ମେଲ ବି ଉଏ। ସେଠି ତ ଏମତି ଲହଡି ମାରେ ସେ ଯେମିତି ଲାଗିବ କି ତମକୁ ଏତେ ଉଞ୍ଚା ଉଞ୍ଚା ମାନେ ବହୁତୁ ଏ ମାନେ ଦେଖିଆକୁ ଯେତେ ସୁନ୍ଦର ଲାଗେ ତା ଡର ବି ଲାଗେ ଗୋଡ ଖସିଗଲେ ୱାନ୍ସ୍ ଗଲା ସହିଲା।
ହଁ ହଁ ଆଉ ସେ ଯୋଉ ପାରାଦୀପ୍ କ୍ରେ ଯଉ ନୁଅ ବଡ ବଡ ବୋଟ ବି ଆସିକି ଲାଗେ ଯୋଉରା ହାଉସ୍ ଟାଇପ୍ ର ହେଇଥିବ ମାନେ ଯା ବଡ ବଡ ବୋଟ ସବୁ ସେଗୁଡା ସବୁ ଆସିକି ଲାଗେ ସେଗୁଡା ଦେଖିଆକୁ ଭଲ ଲାଗେ କିନ୍ତୁ।
ହଁ ଭଲ ଲାଗେ ସେଗୁଡାକ ଦେଖିଆକୁ। ଆ ସେଠିକାର ଜାଗା ବି ମତେ ବହୁତ୍ ଭଲ ଲାଗିଲା କିନ୍ତୁ ମାନେ ପୁରା ଆ ଶାନ୍ତ ଜାଗା ଏବେ ସି ଇଏ ବି ନାହିଁ କି ଆ ଭିଡ଼ ଭିଡ଼ ଏ ତେ ଇଏ ନାହିଁ ଭଲ ଲାଗିଲା ଜାଗା। ଆଉ ଓମ୍ ଯୋଉ ବିଚ୍ ଯୋଉ ସି ବିଚ୍ ଯୋଉ ଅଛି ତାର ତାକୁ ଯିବାକୁ ଯୋଉ ବାଟ ଅଛି ସେ ସେ ବାଟରେ ବଢିଆ ସବୁ ମାନେ ସେ ରାସ୍ତାରେ ବଢିଆ ସବୁ ପାର୍କ ଟାଇପ୍ ର କରିଚି। ବହୁ ସୁନ୍ଦର ଲାଗେ ସେ ରାସ୍ତାରେ ଯିବାକୁ।
ଆଉ ଗୋଟେ ଅଛି ପାରାଦୀପ୍ ରେ ଏଇ ଯୋଉ କଣ ଓଟେ ବଙ୍ଗଳା ଗୋଟେ କଁ କୁହନ୍ତି। ସେଠି ସବୁ ଫିଷ୍ଟି ଫିଷ୍ଟି ବି କରି ଖାଆନ୍ତି ଆଉ ସାଇଡ୍ ରେ ବି ବିଚ୍ ଅଛି ସି ବିଚ୍। ମାନେ ଉଁ ପଥର ଟାଇପ୍ ର ସବୁ ପଡିଚି ନା ସେ ଜାଗା ଟା ଗୋଟେ ସୁନ୍ଦର ଲାଏ। କି ବଙ୍ଗଳା ନେଉର୍ ବଙ୍ଗଳା ନା କଁ।
ହଁ ହଁ ସେଇଠି ସେଠି ମୁଁ ବି ଯାଇଚି।
ଆମେ ବି ଯାଇଥିଲୁ ଯୋଉ ସେଇ ନେଉର୍ ବଙ୍ଗଲାରେ ଫିଷ୍ ଫିଷ୍ଟି କରିକି ଖାଇ ପିକି ବୁଲିବାଲିକି ପୁରା ଆସିତିଲୁ ବଢ଼ିଆ ମଜା କରିକି।
ବଢିଆ ଲାଗେ ହଁ ବଢିଆ ଲାଗେ ଫ୍ୟାମିଲି ମାନଙ୍କ ସହ ଗଲେ ଆଉରି ଭଲ ଲାଗେ।
ହଁ।
ଏମିତି ବୁଲିଚି ଆଉ। ମତେ ସବୁଠୁ ମାନେ ଏଇଠିକାର ଯେତେ ଯେତେ ଜାଗା କଣ ଏଇତ ଏତିକି ଜାଗା ବୁଲି ଏତିକି ଜାଗାରେ ମତେ ଆ ପାରାଦ୍ଵୀପଟା ବୋହୁତ ଭଲ ଲାଗିଲା। ମୁଁ ସେଇଠି ହି ଭଲସେ ଆଉ ବାଲି ଯାତ୍ରା ଯାଇଚି କେତେଥର ଦିଥର ନାଇଁ ତିନିଥର। ବାଲିଯାତ୍ରା ତିନି ଥର ସେଇ ହଷ୍ଟେଲ ଟାଇମ୍ ରେ ଯାହା ରହିଥିଲି ତିନି ବର୍ଷ ସେଇ ତିନି ବର୍ଷ ଭାଇ ଥିଲା ମୋତେ ନେଇକି ଯାଇକି ବୁଲେଇ ଦେଇଥିଲା। ସେଇ ତିନି ବର୍ଷ ଯାଇଚି ନହେଲେ ମୁଁ ତା ପୂର୍ବରୁ ବି କେବେ ଯାଇନି। ହଁ ବଢିଆ ମ ତେ ମତେ ମୁଁ କେବେ ବି ଯାଇନଥିଲି ମତେ ବୋହୁତ ଭଲ ଲାଗିଲା ବାଲିଯାତ୍ରା ବୁଲିବାକୁ। ସେ ଏତେ ବଡ ବଡ ଦୋଳି ଅଛି। ଦୋଳି କିନ୍ତୁ ମାନେ କେତେ ସାରା ଜିନିଷ ଆସେ। ଡଲ୍ ଆଉ ସବୁ